ହାଲୋ।
ହାଲୋ।
ହାଲୋ।
ହଁ କଣ କରୁଛନ୍ତି?
କିଛି ନାହିଁ ଏଇ ବସିଚି। ତମର କଁ ଚାଲିଚି?
ଏବେ ବସିଥିଲି ଆଉ ଆପଣ?
ମୁଁ ଏଇ ଏଇ ବସତିନି ପୁଅକୁ ଧରଚି ଆ ତାକୁ ଟିକେ ବୁଲେଇମି ବୋଲି ବାହାରକୁ ଆଣିଲି ଆଉ।
ଖାଇବା ହେଇଗଲାଣି?
ନା-ଆ ମ ରୁଟି ସନି କନି। ତମର ସଲାଣି ଅ, ହଁ।
କଣ ଆଜି ରାତିରେ ଖାଇବା?
ମୋର ଯେ ଛୋଟ ଛୁଆ ଟା ତ, ସେ ତାକୁ ଧରିକି କେତିକରି, କରିପାରେନି। ହଜବେଣ୍ଡ ଆସିଲେ, ସେ ଧରିବେ। ମୁଁ ରୁଟି କରିବି। ରୁଟି, ତଡକା। ତମର?
ଆମର ଭାତ ଆଜି।
ଓହୋ! ଏ ଗୁରୁବାରରେ କିଁତି ଭାତ ଖାଉଛ?
ନା ସେମିତି କିଛି ନାହିଁ। ବେଳେ ବେଳେ ରୁଟି, ବେଳେ ବେଳେ ଭାତ। ଗୁରୁବାର ସେମିତି କିଛି ନାହିଁ।
ଉ ହୁଁ, ତମେ ଝିଅ କି? ଅନ୍ ମ୍ୟାରେଡ୍ ହ ହ ହ। ଆ-ଆ-ଆଉ କଣ ପଢ଼ାପଢ଼ି ଚାଲିଛି ନା କଣ କରୁଚ?
ହଁ, ଚାଲିଚି ପ୍ଲସ୍ ଥ୍ରୀ।
ହଁ, କଉ କଲେସ୍?
ରମା ଦେବୀ। ଆପଣ କୋଉଠି ରହୁଛନ୍ତି?
ମୁଁ ତ ବାଲେଶ୍ୱର।
ବାଲେଶ୍ଵର।
ଉଁ ହୁଁ।
ଆଉ କିଏ କିଏ ରହୁଛନ୍ତି ଘରେ?
ମୋ ହଜ୍ ବେଣ୍ଡ ଆଉ, ମ ଶାଶୁ ଆଉ ମୋ ପୁଅ ଟା ଛୋଟ-ଅ।
ଛୋଟିଆଟେ ଆଉ। କେତେ ବର୍ଷ କି ତାକୁ?
ବର୍ଷେ ହେଇନି। ଦଶ ମାସ।
ହୁଁ, ହୁଁ।
ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାବା, ମାମା, ମୁଁ, ଆଉ ଭାଇ ଆଉ।
ଓହୋ! ସମସ୍ତେ କଉଠି? ହଁ
କଁ କହିଲେ?
ମାନେ, କୋଉଠି ଅଛନ୍ତି ସବୁ?
ଭୁବନେଶ୍ୱର।
ଉଁ, ହୁଁ ସମସ୍ତେ?
ହଁ।
ଉଁ ହୁଁ। ତମ ଘର କୋଉଠି?
ଆମ ଘର ନୟାଗଡ଼। ବର୍ତ୍ତମାନ ରହୁଛୁ ଭୁବନେଶ୍ୱରରେ।
ଅଁ ହୋ।
ପାଠ ପଢୁଛି ତ, ଭାଇ ଭଉଣୀ ଦି ଜଣ ଯାକ। ସେଥିପାଇଁକା ସମସ୍ତେ ଅଛୁ ଏଠି।
ଅ ହଁ, ହଁ ଏବେ ଛୁଆ ତ ଯୋଉଠି ପଢ଼ିବେ, ସବୁ ରହିବେ ବାପା, ମାଁ ସେଠି ଆଉ।
ହଁ।
ହୁଁ ଆଉ, ସନ୍ଧ୍ୟାଏଳେ କଣ ଖାଇଥିଲ?
ସନ୍ଧ୍ୟା ଏଳେ କିଛି ଖାଇନି। ଦିପହରେ ଭାତ ଖାଇଥିଲି। ଲେଟରେ ଖାଇଲି, କଲେଜ ରୁ ଆସିଲି ତ! ସାଢେ ତିନିଟା ଏଳେ ଖାଇଲି ଆଉ, ଭୋକ ଲାଗିଲାନି।
ଅଁ।
ଆଉ ଆପଣଙ୍କର ବାଲେଶ୍ଵରରେ, କଣ ସବୁ ଭଲ ଭଲ ଜାଗା ଅଛି ବୁଲିବା ପାଇଁ?
ବାଲେଶ୍ଵରରେ ତ ବହୁତ୍ ଜାଗା। ତମେ ଆସ୍ଚ ନା କେବେ ବାଲେଶ୍ଵର?
ନା କେବେ ବି ଯାଇନି ଆମ ଘର ପାଖରେ ଜଣେ ଆମ ଘର ପା ଖରେ ଜଣେ ବାଲେଶ୍ୱରରେ ରହୁଥିଲେ।
ଓହୋ ତାଙ୍କର ପଚାରିବ ସବୁ। ଅ କଥା କହିବେ ସେଠି ସବୁ ହଁ ସବୁଠି ଫେମସ ହଁ ଫାଷ୍ଟ ତ ପଞ୍ଚଲିଙ୍ଗେଶ୍ଵର ଜାଣିିଥିବ।
ନା ଜାଣିିନି।
ପଞ୍ଚଲିଙ୍ଗେଶ୍ଵର ହଉଛି ପାଣି ଭିତରେ ଥିବେ। ପାଞ୍ଚଟା ଲିଙ୍ଗ ଥିବ ଉପରୁ ପାଣି ଖସୁଥିବ। ତମେ ତାଙ୍କୁ ସେଠି ପଶିକି ହାତ ବଢେଇକି ଛୁଇଁବ ଦେଖା ହଉନଥିବେ।
ହଁ।
ଆଉ କ୍ଷୀରଚରା ଗୋପୀନାଥ ଜାଣି ଶୁଣିଥିବ।
ହଁ।
ହଁ ସେଠି ସେମିତି ସେ ସେ ଶ୍ରୀକୃଷ୍ଣ ଠାକୁର। ସିଏ ଅଛନ୍ତି ଆଉ ଇମାମି ଜଗନ୍ନାଥ ମନ୍ଦିର ଅଛି। ରାଜମହଲ ତା ଯୋଉ ଆଗରୁ ରହୁଥିଲେ ରାଜା ରାଜପ୍ରସାଦ ତାଙ୍କର ସିଏ ଅଛି। ଆ ଆଉ ଇମାମୀ ଜଗନ୍ନାଥ ମନ୍ଦିର ଦେଖିବ। ସେଠ ତ ଇମାମି ଜଗନ୍ନାଥ ମନ୍ଦିର ତ ବହୁତ ସୁନ୍ଦର ଲାଗିବ ବୁଲିବା ପାଇଁ ସେ ବହୁତ ସୁନ୍ଦର ହେଇଛି ସନ୍ଧ୍ୟା ବଳେ ଯିବ
ଆପଣଙ୍କ ଘର ରୁ କେତେ ବାଟ?
ଆମର ଏଇ ସାତ ଆଠ କିଲୋମିଟର ହବ।
ପାଖରେ ଆଉ।
ହଁ।
ଆଉ ଆପଣଙ୍କର ଫେମସ ହେଲା ମୁଢ଼ି ନା କଣ?
ହଁ।
ରହୁଥିଲେ ସେ ର ରୁହନ୍ତି ଏଇଠି ତାଙ୍କ ଗାଁରୁ ସବୁବେଳେ ବସ୍ତା ବସ୍ତା ମୁଢ଼ି ଆସିବ ମାସକୁ ମାସ। ଆଚ୍ଛା।
ହଁ କି ସେତା ହେଲେ ପୁରା ସେ ପ୍ରପର ବାଲେଶ୍ୱରିଆ। ଆମର ଆମେ ପ୍ରପର ବାଲେଶ୍ଵରୀଆ ନୁହେଁ ଆମେ ରହିଛୁ ଆସି
ଓ ହୋ ରହିଛନ୍ତି ଆପଣଙ୍କ ଘର କୋଉଠି ତାହେଲେ?
ଆମ ଘର କେଉଁଝର ମୋ ଶାଶୁ ଘର।
ଓହୋ କେଉଁଝର।
ହଁ।
ସେ ପୁରା ପ୍ରପର ବାଲେଶ୍ଵରିଆ ସେଥିପାଇଁକା ତାଙ୍କର ମୁଢ଼ିଟା ହେଲା ନିହାତି ଭାବରେ। ତାଙ୍କର ଗୋଟେ ଛୋଟ ଝୁଅ ସେମିତି ବର୍ଷେ ବି ହେଇନି।
ହଁ।
ତାକୁ ପାଣିରେ ବତୁରେଇକି ମୁଢ଼ି ଦେବେ ଖାଇଆକୁ।
ଏ ମା।
ତାଙ୍କର ମୁଢ଼ି ଅଭ୍ୟାସ କରେଇ ଦେବେ।
ପଇସା ତ ପ୍ରବଳ ସେ ଚାକିରୀ କରିଚନ୍ତି।
ହଁ।
ତଥାପି ମୁଢ଼ିଟା ନିହାତି ଭାବରେ।
ଓ ହୋ ହେଲେ ତାଙ୍କର ଅଭ୍ୟାସ ମୋ ଶାଶୁ ମୋ ଶାଶୁ ହେଉଛନ୍ତି ବାଲେଶ୍ଵର ଝିଅ ହେଲା ସିଏ ବି ସେମିତି ମୁଢ଼ିକି ଭଲ ପାଆନ୍ତି।
ଆଉ ରାତିରେ ବି ମୁଢ଼ି ଖାଇକି ଶୋଇ ପଡ଼ନ୍ତି।
ଅ ନା ନା ଆମର ଏ
ମୁ ମୁଢି ଆଉ ସିଏ ତର୍ ତରକାରୀ ଫରକାରୀ କଣ କରିଥିବେ
ହଁ।
ମୁଢି ପାଗ କରିଥିଲେ ଆମକୁ ବି ଥରେ ଦିଥର ଏନ୍ତି ଦେଇଚନ୍ତି।
ହଁ ସେଇ ଲାଗିଚି
ହଁ ଆମେ ତମ ଭଳିଆ ଏନ୍ତି ପାଗ କରିପାରିବୁନି ଆମେ କହିବୁ ସବୁ ପକେଇକି ଖଟା ହେରିଆ ସବୁ ପକେଇକି କରନ୍ତି।
ହଁ ସେଇଟା ଭଲ ଲାଗେ ବେଳେ ବେଳେ ଖାଇବା ପାଇଁ ଭଲ ଲାଗେ।
ଭଲ ଲାଗେ ମତେ ତ ଭଲ ଲାଗେ।
ହୁଁ ହୁଁ। ଆଉ ତମୁକୁ କଣ ଖାଇବାକୁ ଭଲ ଲାଗେ? ହ୍ୟାଲୋ।
ହଁ।
ମାନେ ତମୁକୁ କଣ ଖାଇବାକୁ ଭଲ ଲାଗେ?
ଖାଇବାକୁ ଭଲ ଲାଗେ ମାନେ ଆପଣ କଣ କହିବାକୁ ଚାହୁଁଛନ୍ତି ମାନେ ଫାଷ୍ଟ ଫୁଡ୍ ଉପରେ ନା କଣ।
ହଁ ଏନ୍ତି ଜଳଖିଆରେ ତମର ସବୁଠାରୁ ପସନ୍ଦ କଣ।
ଫାଷ୍ଟ ଫୁଡ୍ ହେଲେ ମତେ ମୋମୋ ଖାଇବାକୁ ଭଲ ଲାଗେ ଆଉ ଇମିତି ତରକାରୀ ହେଲେ କିରି ସାଧାରେ ମତେ ପନିର୍ ତରକାରୀ ଭଲ ଲାଗେ। ତମ୍ ମତେ ପନିର୍ ଭାରି ପସନ୍ଦ।
ଆଇଁଷରେ
ଆଇଁଷରେ ହେଲେ ଚିକେନ୍।
ଓଃ ଆଉ କିଛି। ଚିକେନ୍ କଣ ଚିକେନ୍ କଷା ନା ଚିକେନ୍ ତରକାରୀ।
କଷା କଷା।
ଓହୋ ବଏଲର୍ ନା ଦେଶୀ।
ଦେଶୀ।
ଓହୋ। ରୋଷେଇ କଁ ଆସେ ନା ତମକୁ? ମତେ ତ ଫାଷ୍ଟ୍ ହଉଛି ବିରିୟାନୀଟା ତୋର ପସନ୍ଦ। ହେଁ ତାପରେ ହଉଛି ମତେ ଭଲ ଲାଗେ କଙ୍କଡା କଙ୍କଡା ଝୋଳଟା।
କଙ୍କଡା ମତେ ହେନ୍ଦି ଭଲ ଲାଗେନି।
ହେ କଙ୍କଡା ଝୋଳଟା ବୋହୁତ ସୁନ୍ଦର ଲାଗେ ମତେ। ମୋର ଆଉ କିଛି ଦରକାର ହବନି ଯଦି କଙ୍କଡା ବି ମୋର ଦରକାର ନାହିଁ କଙ୍କଡା ଝୋଳ ହେନେ ହେଲା।
ହୁଁ ହୁଁ।
ମତେ ଝୋଳ ତା ବାସ୍ନାଟା ହିଁ ବୋହୁତ ପସନ୍ଦ। ଆଉ ମୁଁ କଙ୍କଡାଟା ହିଁ ସବୁଠାରୁ ଭଲ ବନାଏ।
ଆପଣଙ୍କୁ ସେଇଟା ଭଲ ଲାଗେ ସେଥିପାଇଁ ଆପଣ ଭଲ ବନାନ୍ତି ଆଉ।
ନାଇଁ ନାଇଁ ସେମତି କିଛି ନାଇଁ। ମୁଁ ଝିଅ ବେଳେ କେବେ କରିନଥିଲି ହେଲା। ଏଠି ଆଙ୍କର ଘରେ ବି କଙ୍କଡା ଛଡେଇ ପାରନ୍ତିନି କେହି ହୁଏନି। ହଠାତ୍ ଦିନେ ମୋ କଙ୍କଡା ଆଣିମି କରିଆ ସଣ୍ଡେ ଥିଲା ମୁଁ କହିନି ଆଣୁନ ଦେଖିଆ ଦେଖିକି କରିବା ଆଉ ମୁଁ ବି କେବେ କରି ନ ଥିଲି ସିଏ ବି କେବେ କରିନଥିଲେ ଏମତି କରୁ କରୁ ହେଇଗଲା ବୋହୁତ ସୁନ୍ଦର ଲାଗିଲା। ମୁଁ ଯେତେବେଳେ ଖାଏ ବାହାରେ ଖାଏ। କିନ୍ତୁ ଆମ୍ ଉଁ ଆମ ପଟେ ତ ସେବେ ଏନ୍ତି ହୁ କଙ୍କଡା ମିଳେନି ଯୋଉରା ବି ମିଳେ ମା କରେ ଏମତି କିନ୍ତୁ ଲାଗେନି ମତେ। ଆଉ ଏପଟେ କିନ୍ତୁ କଙ୍କଡା ଫଙ୍କଡା ବୋହୁତ ସୁନ୍ଦର ମିଳେ। ବାଲେଶ୍ୱରରେ ମାଛ କଙ୍କଡା ବୋହୁତ ବଢିଆ।
ମିଳେ ଭଲ।
ହଁ ତାପରେ କରିଥିଲୁ। ଉଁ ଏତେ ସୁନ୍ଦର ହେଲା ତାପରେ ଏବେ ଯେତେବେଳେ ମନହଉଚି ନେଇ ଆସୁଚନ୍ତି।
ସେଟାବି ଏମିତି ଟିକେ ହ ହ ହ ହଁ। ସେଇଟା କିନ୍ତୁ ଟିକେ ଅଧିକା କଷ୍ଟ ଆଉ ଛଡେଇବୁ ସେଯୋଉ ଢିମା ଡିମା ହେଇଥିବେ ମାଡ଼ୁଆ କଙ୍କଡ଼ା
ହୁଁ ଖାଇବାକୁ ସିନା ଖାଇବାକୁତ ଭଲ ଲାଗିବ କିନ୍ତୁ ଛଡ଼େଇବାକୁ ଭଲ ଲାଗିବନି। କରିବାକୁ ଭଲ ଲାଗିବନି।
ହଁ ଦାଡର ଲାଗିବ ଆଗେ ସେଯୋଉ ଢିମା ଢିମା ହେଇଥିବେ ଯେଦିଚାଲୁଥିବେ ଯେମିତି
ହୁଁ।
ହୁଁ। ତମକୁ ରୋଷେଇ ଆସେ
ରୋଷେଇ ମାମା କରେ ମୁତାଙ୍କୁ ଟିକେ ହେଲ୍ପ କରିଦିଏ ଏମିତି ବେଳେ ବେଳେ କରେ ଆଉ।
ହଁ ଭଲ ଭଲ ନାଆସେନା ଛାଡ଼ିଲେ କରିପାରିବନା?
ହଁ।
ହଁ ମତେ ସେତିକି ବଡ଼ କଥା।
ଆଉ ବାଲେଶ୍ୱରରେ ତମର କିସ କହିବେ।
ହଁ ହଁ ବାଲେଶ୍୍ୱରରେ ପୁରା କିଶୋର ସବୁ କଥାରେ କିସବେ। ଏ ନା ନା ମୁଁ ଜମା ବାଲେଶ୍ଵରରେ ନୁହେଁ ମୁପୁରା ଯାଜପୁରଆ।
ହୁଁ।
କେଉଁଝରରେବି କିସ ଜାଣିଚୁନା ନାଇଁ?
ହଁ।
ବାଲେଶ୍ୱର କେଉଁଝରିଆ ଦିଜଣଯାଙ୍କ କିଶ ପ୍ରାୟ ଏକା ଟାଇପିର ଭାଷା।
ବାଲେଶ୍ଵର କେଉଁଝରବି ହଁ।
କେଉଁଝରରେ ଆହୁରି ମଠୁଆ ବାଲେସ୍ୱର ଠାରୁ। ତାରସବୁ ମଠେଇ ମଠେଇ କଥା ହଁ। ହଁ ତାକଥାକୁ ବସେଇ ବସେଇ ସେକହିବେ।
ଆଉ ମୟୂରଭଞ୍ଜ ବାଲାବି ଧୀରେ ଧୀରେ କୁହନ୍ତି।
ଆଉ ମେ ମୟୂରଭଞ୍ଜ କେଉଁଝର ସେଇଆ ଆଉସେମ୍ ପାଖାପାଖି।
ପୁରା ଧୀରେ ଧୀରେ ମୟୂରଭଞ୍ଜ ବାଲା।
ହୁଁ।
ହଉ ରଖିଦିଅନ୍ତୁ ପରେ କଥା ହେବ ଆଉ।
ହଉ ଆଉ କେତେବେଳେ ଫ୍ରିହେଲେ ମୋତେ ମେସେଞ୍ଜ କରିବ ଆଉ।
ହଉ ଠିକ୍ ଅଛି।